ତାର ଭାଇ ମୁଁ ଏଇ ବସଥିଲି ଆଉ। ଏଇ ଏବେ କ୍ରିକେଟ୍ ଖେଳିକି ଜଷ୍ଟ ଆସିଲି।
ଆଚ୍ଛା ସେଇଭଳିଆ ମୁଁ ବି କ୍ରିକେଟ ଖେଳିକି ହିଁ ଆସିଲି ଆଉ ଆଜି କେମତି ଖେଳ ବିତିଲା ତମର?
ହଁ ଆଜି ପ ଟିକେ ବର୍ଷା ହେଇଥିଲା ବୋଲି ପଡ଼ିଆ ଟିକେ କାଦୁଅ ଥିଲା ତ ବେଶୀ ସମୟ ଖେଳି ହେଲେନେଇ ସର୍ଟ ବାଉଣ୍ଡ୍ରି ଟିକେ ଖଳିକି ଆସିଲୁ ଆଉ।
ଆଚ୍ଛା ଆଚ୍ଛା ନାଇଁ ଆମ ଓପରେ ତ ତୁ ଆମର ମ ଆମର ଯୋଉ ଖେଳ ପଡିଆ ତ ଶୁଖିଲା ଅଛି ତ ଆମେ ଏଠି ଛ କା ଚାରି ହିଁ ଖେଳୁଥୁଲୁ ତ ଖେଳିଲା ଭିତରେ ଭଲସେ ଖେଳ ହେଇଚି ଆଉ
ଆଉ ଆପଣ କଣ ଛୋଟବେଳୁ ଖେଳୁଚନ୍ତି ନା କେବେଠୁ?
ଆ ହଁ ମୁଁ ତ ଛୋଟବେଳୁ ଖେଳୁଥିଲି କି ମାନେ କ୍ରିକେଟେ କିନ୍ତୁ ମଝିରେ ଟିକେ ପ୍ଲସ୍ ଟୁ ପରେ ମୋର ଖେଳ ଟିକେ ଚ୍ ବନ୍ଦ ହେଇଗଲା
ହ
ଆଉ ବର୍ତ୍ତମାନେ ଫୁଣି ଟିକେ ଖେଳ ଷ୍ଟାର୍ଟେ ହେଇଚି ଆଉ ଏବେ ରିସେ ଏଇ କିଛି ଦିନ ହବ। କିଛି ବର୍ଷ ଏ ଦିଇ ତିନି ବର୍ଷ ଖେଳୁଚି ପୁଣି।
ବ୍ୟାଟିଙ୍ଗ୍ ନା ବୋଲିଙ୍ଗ୍?
ଆ ଦେଖ ମୁଁ ତ ମତେ ତ ଫାଷ୍ଟେ କଥା ମତେ ପ୍ରଥମ କଥା ବୋଲିଂ ହିଁ ପସନ୍ଦ ଆଉ କିନ୍ତୁ ମୁଁ ଚାହେଁତ ତ ଗୋଟେ ମାନେ ଆଁ ହି ବ୍ୟାଟସମ୍ୟାନ୍ ମାନେ ପାୱାର ହିଟର ବି ମୁଁ ଆଉ ହେଇପାରିବି ଆଉ ଡିଫେନ୍ସିଂ ହେଇପାରେ ତ ଓପନିଂରେ ହିଁ ମୁଁ ଯାଏ। ହଁ ମୁଁ କା ଅଲରାଉଣ୍ଡର ଜେ ତମେ କୋଉ ଭଳିଆ ବୋଲର ମାନେ କାନ୍ଧକୁ ଘୁରେଇକି ବଲ୍ ପକାଅ ନା?
ଘୁରେଇକି।
ଆଚ୍ଛା ନା ହଉଛି ଯୋଉ ଆମର ଟେକା ମାଇଲା ପରି ଥ୍ରୋ? ତାରେ ହଁ ପ୍ରପର ପ ରାଉଣ୍ଡୱାରମ ବୋଲିଂ କର ନା?
ଆଜ୍ଞା। ହଁ ବ୍ଲକର ପୁରା ର ପିଲା ବି ଯାଉଛନ୍ତି ଖେଳିବାକୁ।
ହୁଁ ହୁଁ ହୁଁ। ଆଚ୍ଛା ଆଚ୍ଛା ତମର ବୋଲିଂ କଣ ମିଡିୟମ ପ୍ରେସ ୟା ଫି ୟା ନା ହଉଛି ଆମର ଆଚ୍ଛା ମୁଁ ହେଟା ମିଡିଅମ ପ୍ରେସଟା ତମେ ବହୁତ ଦିନ ପ୍ରାକ୍ଟିସ ବୋଧେ କରିଛ? କାରଣ ମୋର ମିଡିୟମ ରୁ ଟିକେ କମ ଅଛି ଶହେ ପଚିଶି ରୁ ଶହେ ତିରିଶି ଭିତ ସ୍ପିଡରହୁଛି ହେଟା ମିଡିୟମ ବୋଲର ହେବି ମିଡିୟମ ଫାଷ୍ଟ ବି ନୁହଁ ମିଡିୟମ ବୋଲର ହେବି।
ଆଚ୍ଛା ମୋର ଓପନିଂ ବି କରିବାକୁ ବହୁତ ଭଲ ଲାଗିଥାଏ। ଓପନିଂ ବ୍ୟାଟ୍ସମ୍ୟାନ୍ ବି ମୁଁ।
ନା ହଁ ବ୍ୟାଟିଂ ତ ମୋର ବର୍ତ୍ତମାନେ ମୁଁ ଖ୍ୟ କାରଣ ଏଇଥିପାଇଁ ଯେହେତୁ ତମେ ଜାଣିଛ ଆମର ଟେନିସ୍ ବଲ ଲେ ଖେଳ ହଉଛି ତ କାନ୍ଧ ବୁଲେଇକି ବଲ୍ ପକେଇଲେ ଟେନିସ ବଲ୍ ରେ ବହୁତ ମାଡ଼ ହୁଏ। ଆଉ ସେମିତି ୱିକେଟ ବି ମିଳେ ମଧ୍ୟ କ୍ୟାଚ ଆଉଟ୍ କିନ୍ତୁ ସେ ଲେଦର ବଲ୍ ଭଳିିକା ନୁହଁ ଆ କିନ୍ତୁ ମୁଁ ବଲ କରେ ଗୋଟେ ଗୋଟେ ମ୍ୟାଚରେ ଗୋଟେ ଓଭର କରେ ଦି ଓଭର ମାକ୍ସ ଟୁ ମାକ୍ସ ଯଉଦିନ ଭଲ ବୋଲିଂ ହେଇଥିବ ଆଉ ତ ବୋଲି ଯାହାଲେ ଗୋଟେ ଓଭର କିନ୍ତୁ ବ୍ୟାଟ ଟ୍ଟିଂ ଟା ମୋର କନଫର୍ମ ଅଛି ମୋର ସ୍ଲଟ ଏକ ନଂର ବ୍ୟାଟିଂ। ବ୍ୟାଟିଂ ଯିବି ଏକ ନହେ ଦୁଇ ଜଦି ଗେ ଫାଷ୍ଟ ନ ସେକେଣ୍ଡ ରନରେ ଜିବି
ବୋଲିଂ କରିବାକୁ ଭଲପାଏ ୱିକେଟ୍ ମିଳିଲେ ତ ବହୁତ ଖୁସି ଲାଗେ।
ଆଚ୍ଛା ମୋର ଆଚ୍ଛା ମୋର ସବୁଠୁ ଗୋଟେ ଦୁର୍ବଳ କଉଟା ଜାଣିଛ ନା? ମୋର ଫିଲ୍ଡିଂ ବହୁତ ଉଇକ୍।
ଆଛା ଭାଇ ମୋର ବି ସେମ୍।
ଆ ନା କଣ ନା କଣ ହେଇଛି ନା ନା ଭାଇ ଶୁଣ ଟିକେ କଣ ହେଇଛି ତ ମୁଁ ଜିମ୍ କରେ ଜିମ୍ କରି ଆମ ହାତ ପାପୁଲିର ସାଇଡଗୁରା ଟିକେ ଚଉଡା ହେଇଛି। ତାହେଲେ ମୁଁ କ୍ୟାଚ ଧରିବାକୁ ଚେଷ୍ଟା କରେ ତ ମୁଁ ଟିକେ ମୁଁ ଆଖି ବାସ ଟେନିସ୍ ବଲ୍ଟା ହାଲୁକା ବଲଟା ବାଜିକି ଟିକେ ବାଉନ୍ସ ହେଇଯାଏ ହାତରୁତ କ୍ୟାଚ ମିସ୍ ବହୁତ ଟାଇଟ ହେଇଛି ନା ବହୁତ ମିସ୍ ହୁଏ ଆଉ ତ ବହୁତ ପିଲାଙ୍କୁ ତ
ଏହାଉ ତ କ୍ରିକେଟ ଖେଳିବା ଦ୍ଵାରା ତ ଶରୀର ମଧ୍ୟ ବହୁତ ଭଲ ରହେ କାରଣ ଏଥିରେ ଦୌଡ଼ିବାକୁ ପଡ଼େ। ଶରୀର ସକ୍ରିୟ ମଧ୍ୟ ରହିଥାଏ।
ଫିଙ୍ଗିବାକୁ ଗଲେ ତମ ମାନେ ଯଦି ଦୌଡିକି ନ ଆସିବ ତ ବଲ୍ ଟିକୁ ତମେ ଫିଙ୍ଗି ପାରିବନି ନା। ତ ର ଦୌଡିବାକୁ ବହୁତ ପଡେ। ହଁ ନା ଯଦି ତମେ ଯଦି ତମେ ଫୋ ଫିଙ୍ଗୁଥିବ ଥ୍ରୋ ମାରିଲା ଭଳିଆ ଫିଙ୍ଗୁଥିବ ତ ସେଥିରେ ସ୍ପିଡ଼ ଠିଆହେଇକି ପକେଇଲେ ସ୍ପିଡ ଜେ କିନ୍ତୁ ତମେ ଯଦି କାନ୍ଧକୁ ଭଲ ସେ ବୁଲେଇକି ବଲ୍ ପକଉଥିବା ତ ତମକୁ ଦୌଡିକି ଆସିବାକୁ ପଡିବ ଏହା ହେଉଛି ମାନେ ଆମର ତ ଭୌ ମାନେ ଭୌତିକ ବିଜ୍ଞାନ। ଆଚ୍ଛା ମୋର ତ ପସନ୍ଦର ଖେଳାଳି ବିରାଟ କୋହଲି ଆଉ ସେମିତି କିଏ ନାହାନ୍ତି।
ଆଚ୍ଛା। ମୋର ମଧ୍ୟ ସେଇପରିଛି ବିରାଟ ମୋତେ ବହୁତ ଭଲ ଲାଗିଥାଏ। ତାଙ୍କ କଭର୍ ଡ୍ରାଇଭ୍ ଦେଖିବାକୁ ବହୁତ ସୁନ୍ଦର।
ଆଚ୍ଛା ତମେ ବିରାଟ କୋହଲିଙ୍କର କୋଉ ସର୍ଟଟା ପାଇଁ ତମେ ଦିବାନା ମାନେ ବହୁତ ତମକୁ ପସନ୍ଦ।
ବିରାଟ କୋହଲି ଜାଣିଥିବେ ସମସ୍ତଙ୍କ ଫେମସ୍ କଭର୍ ଡ୍ରାଇଭ୍।
ଆଉ ତମ କଭରଟା ଗୋଟିଏ ସର୍ଟ ଯଦି କୁହାଯିବ ତାହେଲେ।
ଆଜ୍ଞା ଗୋଟେ ସର୍ଟ ମାରିବାକୁ ଗଲେ କବଡ଼ ରେ।
କୋଉ ସର୍ଟ ଟା କୋଉ ମ୍ୟାଚ୍ ର କଭର ଟାଇପ୍ ର ପସନ୍ଦ ଥିଲା ତମର ବିରାଟ କୋହିଲ ର।
ହଁ, ଆପଣ ଏଇ ବର୍ଷ ପୂର୍ବ ବର୍ଷ ଯଉ ଅଷ୍ଟ୍ରେଲିଆ ବ ଟେ ହୋଇଥିଲା ବର୍ଡ଼ର ଗା ଭସ୍କର ଟ୍ରଫି। ତାର ଲାଷ୍ଟ କଭଡ ଡ୍ରାଇ ଯଉଟା ଥିଲା ଏଣ୍ଡିଙ୍ଗ କ୍ୟାରିଅର ଟେଷ୍ଟ କ୍ରିକେଟ୍ ର।
ଟାଇମିଙ୍ଗ ପୂର୍ବ ସଟ୍ ତ ତମେ ଦୁଇ ହଜାର ସ ଷୋହଳ ମସିହା ଦେଖିିବଥିବେ ବିରାଟ କୋହଲି ଗୋଟେ ବ୍ୟାଟିଂଙ୍ଗ କରୁଥିଲେ। ତ ଗୋଟେ ଖାଲି ଡିଫେନ୍ସ କରିବାକୁ ଯାଉ ଥିଲେ ସେ ବଲ୍ ବାଜି ଛକା ହେଇଗଲା। ମାନେ ଅନ ବିଲିଂ ବିଲ୍ ଛକା ଗୋଟେ ହେଟା ଦେଖଛ ନା ତମେ ସେ ଖେଳ ନା ଦେଖିନା ଷୋହଳ ମସିହାରେ।
ହଁ ନିଶ୍ଚିତ ଆଇପିଏଲ୍ ତ ଦେଖିଛି।
ମାନେ ଡିଫେନ୍ସ କରୁଥିଲେ ସଟ୍ ଟା କିନ୍ତୁ ଅନ୍ ବିଲିଭିଲ୍ ଛକା ଗୋଟେ ହେଇଗଲା। ତ ଅବିଶ୍ଵାସ ରୂପରେ ଛକା ଟା ତ ମତେ ସେ ମାନେ ଅତି ସେ ଛକା ଟା ମତେ ମାନେ ସେ ସ ଟା ମତେ ଏତେ ପସନ୍ଦ ଆସିଲା କୁହନା ଆଉ ଗୋଟେ ତମ ସ। ସଟ୍ ମାନେ ଆଉ ଗୋଟେ ଦେଖିଥିବ କି ଇଣ୍ଡିଆ ଭରର୍ଷେସ ପାକି ସ୍ତାନ ମ୍ୟାଚରେ ଯଉ ସେମି ଫାଇନାଲରେ ମେଲ୍ ବର୍ଣ୍ଣ ଯଉ ମାରିଥିଲେ। ଓ ସେ ଫ୍ଲିକ ଆଉ ସେ ଛକା ଓହୋ। ମାନେ କଣ କହିବି ମୁଁ ସେରା ମାନେ ଅ ମାନେ ଇ ମାନେ ଅସମ୍ଭବ ଭଳିଆ ସେ ସଟ୍।
ନିଶ୍ଚିନ୍ତ, ହାରିଆ ମ୍ୟାଚ୍ କୁ ଜିତେଇ ଦେଇଥିଲେ।
ହଁ ତ ମ ତ ମତେ ବିରାଟ କୋହିଲିଙ୍କର ଏଇ ସର୍ଟ ରା ବହୁତ୍ ବହୁତ୍ ପସନ୍ଦ ମତେ ଲା
ଆଜ୍ଞା।
ଆଉ ତମର ଯୋଉ ଆଉ କୋଉ କ୍ରି ମାନେ କୋଉ କ୍ରିକେଟ୍ ଖେଳାଳି ତମ ପସନ୍ଦ ତମର?
ମତେ ବିରାଟ କୋହିଲି କୁ ଛାଡ଼ିଦେଲେ ମୋତେ ରୋହିତ ଶର୍ମାର ସର୍ଟ ସବୁ ଫୁଲ୍ ସର୍ଟ ଯଉ ଖେଳନ୍ତି। ବହୁତ୍ ଆକର୍ଷଣୀୟ ଲାଗିଥାଏ ଲମ୍ବା ଲମ୍ବା ଛ ଦେଖିବାକୁ ବହୁତ୍ ଭଲ ଲାଗିଥାଏ।
ଆଚ୍ଛା ଆଚ୍ଛା ମତେ ମତେ ବିରାଟ କୋହିଲିଙ୍କ ଖେଳ ଛାଡିଦେଲା ପରେ ଆ ମତେ ଭଲ ଲାଗେ ଆମର ଏ ବି ଡିଭିଲେସ ଙ୍କ ଖେଳ।
ନିଶ୍ଚୟ।
ଓହୋ ହଁ ମୁଁ ତ ଆର୍ ସି ବି ଫ୍ୟାନ୍ ହିଁ ମୁଁ।
ନିଶ୍ଚିନ୍ତ।
ଆଉ କିସ୍ ମାନେ କି ଖେଳ ତାଙ୍କର ମାନେ।
ସିଏ ତ ମାନେ ପଡ଼ିଆର ଚାରିପଟକୁ ଖେଳନ୍ତି ସଟ୍ ସେଥିପାଇଁ ତାଙ୍କୁ ଥ୍ରୀ ଶିକ୍ଟି କହନ୍ତି।
ମତ ଲାଗେ କାହିଁ ସେ ଆମ ଗ୍ରହର ପ୍ରାଣୀ ହିଁ ନୁହଁନ୍ତି ସେ। ଏଭଳିଆ ଖେଳ ମାନେ ଏ ମାନେ ସେ ପସିପୁଲ ନୁହେଁ ସେଭଳିଆ ଖେଳିବା ତା
ଲୋକ ଏଲିଇନ ବୋଲି ମଧ୍ୟ ଡାକିଥାନ୍ତି।
ହଁ ହଁ, ଆଉ ଏଇ ବର୍ଷ ଆଇ ପିଏଲ୍ ଖେଳ ଦେଖିଥିଲ ନା?
ହଉ ଆପଣ ଖେଳ ବିଷୟରେ ଟିକେ କିଛି କହିବେ ଗୋଟେ ଦଳ କେତେଜଣ ଖେଳାଳି ଥାନ୍ତି?
ଆଚ୍ଛା, ଆମର ତ କୋଉଟା ଆମର ତ ଆଇ ପିଏଲ୍ ଖେଳ ଯୋଉ ବର୍ତ୍ତମାନ ହଉଛି ଏଗାର ଜଣ ଖେଳାଳି ଗୋଟେ ଇପ୍ୟାକ୍। ମାନେ ଖେଳାଳି ଗୁଡା ଆସୁଛି ସେ ନୂଆ ରୁଲ ହେଇଛି ନୂଆ ନିୟମ ହେଇଛି ତ କିନ୍ତୁ, ଯଦି ଆମ ବିଶ୍ଵ ସ୍ତରୀୟ ଖେଳକୁ ଯିବା ତ ସେଥିରେ ଏଗାର ଜଣ ହିଁ ଖେଳାଳି ରୁହ ଆଉ ଦୁଇ ଜଣ ଦୁଇ ଜଣ ନୁହଁ ତି ଚାରି ଜଣ ଅମ୍ପେୟାର ରୁହନ୍ତି। ଜଣ ଦି ଜଣ ଅମ୍ପେୟାର ଜଗିବେ, ଆଉ ଜଣେ ଗ୍ରାଉଣ୍ଡ ବାହାରେ ରହିିକି ଜଜମେଣ୍ଟ ଦେବେ, ଆଉ ଜଣେ ଡିସିସନ୍ ଦେବେ, ର୍ଥାଡ ଟା ଯାହାକୁ କୁହନ୍ତି ଆଉ ତ ଏଇଭଳିଆ।
ଥାନ୍ତି ଗୋଟେ ଦଳରେ ପନ୍ଦର ଜଣ ତା ଦେହରୁ ଏଗାର ଜଣ ପ୍ଲେଇଙ୍ଗ ଇଲେଭେନେ ରହିଥାନ୍ତି ଆଉ।
ହଁ ହଁ ପନ୍ଦର ନୁ ଅଧିକ ଟିକେ ହେଇ
ହଁ ଟି ଟ୍ୱେଣ୍ଟି ପାଇଁ ପନ୍ଦର ଜଣିଆ ଦଳ ସିଲେକ୍ସନ୍ ହୁଅନ୍ତି ପ୍ରାୟେ।
ଓଡିଆ ପାଇଁ ତ କୋଡିଏ ଜଣ ସିଲେକ୍ସନ ହୁଅନ୍ତି ତାପରେ କିଛି ଏକ୍ସଟ୍ରା ଏଞ୍ଜଡି ଏଞ୍ଜଡି ପାଇଁ। ତ ପିଲା ଅଛନ୍ତି ପ୍ରାକ୍ଟିସ ସେସନରେ ଭାଗ ନିଅନ୍ତି।
ଏଇ ତ କ୍ରିକେଟ୍ର ର ତିନିଟା ମୁଖ୍ୟ ଫର୍ମାଟ ଅଛି। ଟେଷ୍ଟ ମ୍ୟାଚ୍, ଦିନିକିଆ ମ୍ୟାଚ୍, ଆଉ ଟି ଟୋଣ୍ଟି ମ୍ୟାଚ୍, ପ୍ରତ୍ୟେକର ତ ନିୟମ ଅଲଗା, ଅଲଗା
ଆଚ୍ଛା ତମେ ମତେ କୁହ, ତମର କୋଉ ବୋଲର ମାନେ ଯୋଉ ବୋଲିଂ କରିୁ ଥିବ କୋଉ ବୋଲର ପସନ୍ଦ ତମର?
ମୋତେ ତ କହିବାକୁ ଗଲେ ଆମର ଇଣ୍ଡିଆର ଯସ୍ପ୍ରୀତ ବୁମ୍ରା। ତାଙ୍କ ୟର୍କର ଦେଖିବାକୁ ବୋହୁତ୍ ଅବଶ୍।
ନା ନା ବିଶ୍ୱସ୍ତରୀୟ କୁ କିଛି ଅସୁବିଧା ନାହିଁ।
ବିଶ୍ୱସ୍ତରୀୟ ଦେଖିବାକୁ ଗଲେ ମୋତେ ସବୁଠା ଭଲ ଲାଗେ ଡେଲ୍ ଷ୍ଟେନ୍ ଆପଣ ଜାଣିଥିବେ ସାଉଥ୍ ଆଫ୍ରିକା
ହଁ ହଁ ହଁ।
ତାଙ୍କ ବୋଲିଂ ମତେ ବହୁତ ଭଲ ଲାଗେ।
ମୁଁ ଗୋଟେ ବୁ-ମୁଁ ଗୋଟେ ବୁଲର୍ ନାକି ତମେ ମାନେ ପ୍ରାୟ ଜାଣିନଥିବ କି ତମେ ସେଇ ସେ ସମୟ ତମେ ଖେଳ ଦେଖିନଥିବ ତ ମିଚୁଆଲ୍ ଜନ୍ସନ୍ ନା ଜାଣିଛ?
ଆଜ୍ଞା ଶୁଣିଛି ଶୁଣିଛି। ବିରାଟ୍ କୋହଲି ଆଉ ତାଙ୍କ ଜନ୍ସନ୍ ଦ୍ଵାରା ରାଇଭେଲି ବିଷୟରେ।
ସେ ଅବଶ୍ୟ ମା ମାନେ ଖେ- ମାନେ ଏ ମାଡ଼ ଖାଇଦେଲେ କିନ୍ତୁ ସେ ମାନେ ବୋଲ୍ଲର ଗୋଟେ ସେ ଏମିତା ଥିଲେ ଆଉ ଷ୍ଟାର୍ଗ ବି ତାଙ୍କ
ଟିକେ ଆଗ୍ରେସିଭ୍ ବୋଲର ଥିଲେ ବୋଧେ? ଆଗ୍ରେସିଭ୍ ବୋଲର ଥିଲେ ବୋଧେ?
ବୋହୁତ୍, ବୋହୁତ୍ ଆଗ୍ରେସିଭ୍ ବୋଲର, ମାନେ ଏକ୍ ରେ ଅଜିସ୍ ମାଇଣ୍ଡ ବାଲା ବୋଲର ସେ ଥିଲେ। ଆଉ ଷ୍ଟାର୍କି ବି ମାନେ ତାଙ୍କ
ପ୍ଲେୟାର୍ ଆଗ୍ରେସିଭ୍ ହେଇଥାନ୍ତି।
ହଁ ଯେତେ ଆଗର୍ସଣ ଆମ କିଙ୍ଗ ତ ଆମ କିଙ୍ଗ ଯେମିତି ଆଗର୍ସ ବି ଅଛନ୍ତି ବିରାଟ
ଆଜ୍ଞା। ସିଏ ଆସିବା ପରେ ତ ଟେଷ୍ଟ କ୍ରିକେଟର ପୁରା ଇଏ ହିଁ ବଦଳିଗଲା।
ଆଉ ବିରାଟ କୋହଲି ଟେଷ୍ଟରୁ ରିଟାୟାରମେଣ୍ଟ ନେଲା ମତେ ବୋହୁତ୍ ଦୁଃଖ ଲାଗିଲା। ଆଉ ମୁଁ ଭାବିି
ଆଜ୍ଞା ତାଙ୍କ ସେଇ ଦଶ ହଜାର ରନ୍ ପାଇଁ ତ ସମସ୍ତେ
ନା ମୁଁ ଦଶ ହଜାର ରନ୍ ପାଇଁ ନୁହଁ, ଦଶ ହଜାର ରନ୍ ବା ମୋର ମୁଖ୍ୟ ଆମର ଲକ୍ଷ୍ୟ ଥିଲା କିି ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିକି
ଆଜ୍ଞା ସେଇଟା ତ ମୁଖ୍ୟ ଲକ୍ଷ୍ୟ। କିନ୍ତୁ ତଥାପି ସେ ଯୋଉ କହିଥିଲେ ଛୋଟବେଳୁ ମୋର ଟେଷ୍ଟରେ କ୍ରିକେଟ୍ ର ଦଶ ହଜାର ରନ୍ ବ-ବନାଇବାର ଅଛି। ସେଇଗୁଡା ଟିକେ ଅଧିକା ଇଏ ଦେଲା ଆଉ ଦୁଃଖ। ଛୁଆଙ୍କ ତାଙ୍କ ଇଚ୍ଛା ଥିଲା ନା ହେଇଟା।
ଯେତିକି ତ ଯାହା ହେଇଯାଇଛି ସେଇୟା କଣ କରାଯିବ ଆଉ?
ଆଜ୍ଞା ଅବିହା ତ କେବଳ ହେଇ ଓଡ଼ିଆଇ ମ୍ୟାଚ୍ ଦେଖିବାକୁ ପଡ଼ିବ। ଆର ମାସ ଏଇ ମାସରେ ଅଛି ଇଂଲଣ୍ଡ ସହିତ ଓଡ଼ିଆଇ ମ୍ୟାଚ୍।
ହଁ ଓଡିଆଇ ମ୍ୟାଚ୍ ତ ଦେଖିବି। ମତେ ମାନେ ବିରାଟ କୋହଲି ରିଟାୟାରମେଣ୍ଟ ନେଲା ପରଠୁ ଏଦା କୌଣସି ଖେଳ ମାନେ ଭାରତୀୟ ଖେଳ ଦେଖିବା ପାଇଁ ଇଛା ହଉନି, କାରଣ ଏଇଥିଲା ଲାଗନି ବିରାଟ କୋହଲି ନାହାନ୍ତି କି ରୋହିତ୍ ଶର୍ମା ନାହିଁ ଆଉ ମୋ, ମୋ ପିଲା ବେଳ ଯିଏ ହିରୋ ମାନେ ଯିଏ ଥିଲେ, ସେମାନେ ନାହାନ୍ତି ମୋର ଦେଖିବାକୁ ଇଚ୍ଛା ହିଁ ହୋଉନି। ଆଉ ହଁ ରହିଲା ହାର୍ଦ୍ଦିକ୍ ପାଣ୍ଡିଆ, ହାର୍ଦ୍ଦିକ୍ ପାଣ୍ଡିଆ ଖେଳ ଦେଖିବାକୁ ଟିକେ ଭଲ ଲାଗୁଛି। କାହିଁ କିନା ସେ ବା ପିଲା ବାରେ ଗୋଟେ ଛୁଆ ବେଳେ ଗୋଟେ ସ୍ମୃତି। ଆଉ ଇଏ ନୂଆ ଖେଳାଳି ଦେଖିବା ପାଇଁ ମତେ ଏତେ ଇଚ୍ଛା ପ୍ରକାଶ ହୋଉନି। ଆଉ କୁହ ତାପରେ କଣ କରାଯିବ। ସବୁ ତ ସେମିତି ସମୟ ଆସିଯିବ ଟେଷ୍ଟ ଭାଇ ପାଞ୍ଚ ଦିନିଆ ହବ।
ଆଜ୍ଞା। ଆଉ ଦିନିକିଆରେ କେତେ ଓଭର ପକା ହୁଏ?
ଆ ପଚାଶ ଓଭର ଲେଖାଏ ଦିଇଟା।
ଆଜ୍ଞା ଆଜ୍ଞା। ଆଉ ଆପଣ, ଆପଣଙ୍କୁ କୋଉ ୱାର୍ଲ୍ଡ କପ୍ ଟି ଭଲ ଲାଗେ? ଦିନି କିଆ ୱେଲ୍ କପ୍ ନା ଟି ଟ୍ୱେଣ୍ଟି ୱାର୍ଲ୍ଡ କପ୍?
ଆଖିମ୍ ବୁଜିକ୍ ତମେ ଧରିଥିବ ମତେ ଦିନି କିଆ ୱାଲ୍ କପ୍ ଭଲ ଲାଗେ।
ଆଜ୍ଞା।
ମତେ ଟି ଟ୍ୱେଣ୍ଟି ଫର୍ମାଟ ଏତେ ମତେ ଭଲ ଲାଗେନି। ମାନେ ଲାଗେନି କଣ ଲାଗେ କିନ୍ତୁ ସେ ଏତେ ବି ମତେ ଖାସ୍ ଲାଗେନି ପ୍ରତି ଦି ବର୍ଷରେ ଥରେ ଆଉ ତ ଓଉ ମାନେ ଆମର ପଚାଶ ଓଭୋରିକା ବା ଯୋଉ ବିଶ୍ଵକପ୍ ଟା ତ ହେଟା ଲାଗେ କଣ ମାନେ ହଉଚି ମାନେ ଗୋଟେ ରେପୁଟେସନ ଅଲମ୍ପିକ ଭଳିଆ ମତେ ଲାଗେ ହେଟାକୁ।
ଆଗୁରୁ ଆଗ କାଳ ରେ ଲୋକ ଯୋଉ ଡି ୱାଲ୍ କପ୍ ଗୋ ଟିଏ ଥିଲା ଏବେ ଟି ଟ୍ୱେଣ୍ଟି ଆସିବା ପରେ ହେଇଚି ଟି ଟ୍ୱଣ୍ଟି ୱାର୍ଲଡ଼ କପ୍।
ଆଉ ଗୋଟେ ତମେ ଜାଣିଥିବ ବିରାଟ କୋହଲିଙ୍କ ପାଇଁ ଆମ କ୍ରିକେଟ ଖେଳ ବି ଅଲମ୍ପିକ ରେ ସାମିଲ ହେଇଚି।
ନିଶ୍ଚିନ୍ତ ନିଶ୍ଚିନ୍ତ ସିଏ ତ କଇଚନ୍ତି ଯଦି ଡିଆ ଅଲମ୍ପିକ୍ ରେ ଫାଇନାଲ୍ ଖେଳିଥାଏ ସିଏ ଖେଳିପାରନ୍ତି। ଯଦି ତାଙ୍କୁ ମିଳେ ସୁଯୋଗ।
ତମୁକୁ କଣ ଲାଗୁଚି ମାନେ କିଙ୍ଗ ଆମର ଶହେ ସେଞ୍ଚୁରି ପଣ କରିବେ?
ମତେ ତ ସେଇଭଳି ଲାଗୁଥିଲା ଯଦି ଆଫଗାନିସ୍ତାନ ସିରିଜ ଟା ଖେଳିଥାନ୍ତେ ମିନିୟମ୍ ତ ଗୋଟେ କି ଦିଟା ସେଞ୍ଚୁରି ଆସିଯାଇଥାନ୍ତା।
ହଁ।
ତ ସେ ଯାହାଫଳରେ ହେଲେନି ଅବିଆ ଇଂଲଣ୍ଡ ସିରିଜ୍ ଅଛି ଦେଖାଯାଉ ଯଦି ଭଲ ଖେଳିଲେ ତ ନିଶ୍ ତ ଶହେ ସେଞ୍ଚୁରି ହେଇପାରିବ।
ନିଶ୍ଚିତ ନିଶ୍ଚିତ ହବ ଆଉ ମୋର ବି କିଙ୍ଗ ଉପରେ ଏତିକି ଭରସା ଆଜିସ୍ ମାନେ କଣ ଆଉ ସେ ଯେମିତି ବାରମ୍ବାର ମାନେ ଏ ମାନେ ଏଇ ଫେରୁଚନ୍ତି ମାନେ ନିଜର କମ୍ ବ୍ୟାକ୍ କ ଚନ୍ତି ମତେ ଏବେ ଲାଗୁଚି ଏଥରେ କମ୍ ବ୍ୟାକ୍ ପରି ସେ ଫୁଣି ଇଲଣ୍ଡ ମ୍ୟାଚ୍ ରେ ଖେଳିକି ଶଏ ଦୁଇ ତିନି ଟା ମା ରିବେ ଆଉ ଆମ ପରି ତାଙ୍କ ପାଇଁ ଆ ମାନେ କ୍ରେଜି ଫ୍ୟାନ ମାନଙ୍କ ପାଇଁ ସେ ପସନ୍ଦ କରୁଥୁବା ଲୋକଙ୍କ ପାଇଁ ସେ ଟିକେ ଏ ଖେଳିବେ ଆଉ ମୁ ଏତିକି ଇଏ କରେକି ଆମ ଭାରତୀୟ ଦଳ ଆଗୁକୁ ବଢୁ ସେ
ନିଶ୍ଚିନ୍ତ ତାଙ୍କର ଗୋଟିଏ ଲକ୍ଷ ରୋହିତ୍ ସମା ଆଉ ବିରାଟ କଇଲ ର ୱାର୍ଲ୍ଡ କପ୍।
ହଁ ହଁ ରୁକୋ ରୁକୋ ତଙ୍କ ନା ରୋକ। ଆଉ ବୋହୁତ ବୋହୁତ ମାନେ ମୋର ମାନେ ଗଭୀର ତମ ମୋ ଆତ୍ମିକ ରୂପେ ମୁଁ ବିରାଟ କୋଇଲିକୁ ପସନ୍ଦ କରେ। ଆଉ ରୋହିତ ଶର୍ମା ମତେ ପସନ୍ଦ କିନ୍ତୁ ମୁଁ ବିରାଟ କୋଇଲି କୁ ମାନେ ବହୁତ
ହଁ ଆଜ୍ଞା କେବେଠୁ ଦେଖୁଚନ୍ତି ବିରାଟ କୋହିଲିଙ୍କ ଖେଳ?
ବିରାଟ କୋଇଲ ର ମତେ କେବେଠୁ ପସନ୍ଦ ହେଲା ଜାଞ୍ଚନା ତାଙ୍କ ଖେଳଟା? ତମେ ପ୍ରାୟ ଜନ୍ମ ଦେଖିନଥିବ ଦୁଇ ହଜାର ଚଉଦ ମସିହାରେ ଭାରତ ଅଷ୍ଟ୍ରେଲିଆ ଗୋଟେ ଖେଳ ଚାଲିଥିଲା ଗୋଟେ ସାତ ଠିକିଆ ମେ ଓଡିଆ ସିରିଜ ଖେଳ ଚାଲିଥିଲା।
ଆଜ୍ଞା ଆଜ୍ଞା।
ସେ ଚାଲିଥିଲା। ତ ସେଇ ଟାଇମରେ ବିରାଟ କୋହଲି ମାରିଥିଲେ ବାଉନ ବଲେ ଶହେ ମାନେ ବହୁତ ବହୁତ ଆଗ୍ରେସିଭ
ହଁ ଯଉଟାକି ଇଣ୍ଡିଆ ତରଫରୁ ଫାକେଷ୍ଟ ସେଞ୍ଚୁରି।
ହଁ ହଁ ବାସ୍ ବାସ୍ ତ ସେଇଦିନୁ ମୁଁ ବିରାଟ କୋହଲି ଫ୍ୟାନ୍ ହେଇଯାଇଥିଲି ସେଇଦି ମୁଁ ଜାଣି ପାରିଥିଲି ବିରାଟ୍ କୋହିଲି ମାନେ ସିଏ